ହାଲୋ।
ହଁ ହାଲୋ।
ହଁ ଦେଇ ନମସ୍କାର କୁହନ୍ତୁ।
ହଁ ନମସ୍କାର ଆଉ ରୋଷେଇ ଶରିଲାଣି।
ହଁ ରୋଷେଇ ସଇଲାଣି କେତେବେଳୁ କରିସାରିଲିଣି ବସିଥିଲି ଆଉ।
ମାନସୀ କଣ ଯାଇଚିକି କୋଉଠିକି ସ୍କୁଲ ଯାଇଚିକି ପଢଉଚି କି ସେ?
ନା ନା ସ୍କୁଲ୍ ଯାଇନାହାନ୍ତି ଘରେ ଅଛନ୍ତି ସିଏ କୋଉ ସ୍କୁଲ କୁ ଯାଆନ୍ତି।
ଯାଉନା ମୁଁ କଣ ମଝିରେ ଶୁଣିଥିଲି ଯାଉଥି ଥିଲା ଶିଶୁମନ୍ଦୀର ନା କୋଉଠିକି ତ ଆଉ ଆସିଲାଣି ତୋ ପୁଅ ସ୍କୁଲରୁ ଆସିଲାଣି ନା?
ହଁ ପୁଅ ସାଢେ ଏଗାରଟାରୁ ଆସିଲାଣି ଆଉ।
ହଁ ଆସିକି ଗାଧେଇ ଖାଇକି ଶୋଇବ।
ହଁ ତମେ କଣ କରୁଚ?
ମୋର ଏଇ ରୋଷେଇ ସରିଲା ଏଇଠି ବସିଛି ଆଉ କଣ କରିବା। ଏଇ ଝିଅର ଝିଅ କାମ ସବୁ ସରିଲା ରୋଷେଇ ସରିଲା।
ଝିଅଙ୍କର କଣ ଗୋଟେ ହେଇ ଯୋଉ ନାମ ଦେଇ କୋହୁଥିଲେ? କଣ ତାର ଆପଣଙ୍କ ଯୋଉ କଣ ଆନିଭର୍ସରୀ ନା କଣ ଆପଣଙ୍କ ଯାଙ୍କର ହଉ
ହଁ ହ ହଁ ବା ସେ ଦେଢଶୁ ର ଯାଆ ଙ୍କର ଆନିଭର୍ସରୀ ଥିଲା ବୋଲି ପଚିଶି ବର୍ଷ ପୂରିବ ବୋଲି ତାହାର ପ୍ରୋଗ୍ରାମ ଗୋଟେ କରିଥାନ୍ତେ। ଆଉ ବାର ତାରିଖ ଥିଲା ଆନିଭର୍ସରୀ ଆଉ ସିଏ ତାର ନଅ ତାରିଖ ଦିନ ତାଙ୍କ ଝିଅ ଆସି କି ଯାଏ ଦି ଭଉଣୀ ଯାକ ଯାଉଥିଲେ ତ କାଡେ ବାଣ୍ଟିବା ପାଇଁ। ବାଣ୍ଟୁ ଗୋଟେ ଦି ତିନି ଯା ପଣ୍ଡା ଦେଇକି ଆସିକି ଏଇ ଓମେନ୍ସ କଲେଜ ଆଗକୁ ବି ଯୋଉ ଏନସି ଯୋଉ ସେଇଠିି କିନା ଗୋଟେ ଗଳିରେ କଣ ଗୋ ଗୋ ଗାଡି ବୁଲଉଥିଲା ଗୋଡ ପାଦ ତଳେ ରଖିକି ରଖ ବୁଲଉ ବୁଲଉ ଆସିକି ତ ଜଣେ ବାଡେଇଲା ତା ଗୋଡକୁ। ଗାଡି ଦିଖଣ୍ଡ ହେଇଗଲା ସେଇ ଯୋଉଠି ପଡୁ ହୁଁ ସେଇଟା ଭାଙ୍ଗିକି ପୁରା ଦିଖଣ୍ଡ ହେଇଯାଇଛି ଆସିଥିଲେ ପା ଭାଉଜ ଦେଖିବା ପାଇଁ ଆସିଥିଲେ।
ହୁଁ।
ହଁ ପ୍ଲାଷ୍ଟର ହେଇଛି ଅପରେସନ ହେଇଥିଲା ଏବେ ପ୍ଲାଷ୍ଟର ହେଇଛି। ବେଡ଼ରେ
ହଁ ବା ଦେଇ କହୁଥିଲେ କଟକ ଟାଟା ମେଡିକାଲ ପଠେଇଦବା କଟ କଟକକୁ ବୋଲି।
ନା ଟାଟା ଯାଇନଥିଲୁ ସେଇ ଗଭର୍ଣ୍ଣମେଣ୍ଟ ମେଡିକାଲରୁୁ ସିଧା କଟକ ପଳେଇଲୁ ଟାଟା ଯାଇଥାନ୍ତେ ଟାଟାରେ କେହି ଡକ୍ଟର ନଥିଲେ ତ ଆଉ ଗଲେନି ହଁ। ଆଉ ସେଇଠି ଚାରି ଦିନ ରହିଲୁ ଅପରେସନ୍ ହେଲା ଆସିଲୁ ତାପରେ ଆଉ।
ହଁ ପା ସେଇଵା ଶୁଣିବାରେ ମନଦୁଃଖ ହେଲା ମୁଁ କହିଲି ଛୁଆ ଟା ଛୋଟ ଛୁଆଟା ତାକୁ ଭଗବାନ କେତେ କଷ୍ଟ ହ ହାତ ଗୋଡଟେ ଇଏ ହେଇଯିବ ଉଠି ବସି ପାରିବନି ଭଲ ଲାଗିବ ନା।
ହଁ ହଁ ସବୁଆଡେ ଯାଉଥିଲା ଏଇନା କୁଆଡେ ଯାଇପାରୁଛି କି ସେଇ ତ ବିଛଣାରେ ସେମିତି ବେଡରେ ପ୍ଲାଷ୍ଟର ଡାହାଣ ସେ ଗୋଡ ଟା ପା ଆଙ୍ଗୁଠି ଚା ତା ଖାଲି ଅଗ ଦେଖା ହଉଛି ସବୁ ପ୍ଲାଷ୍ଟର ହେଇଛି ଜଙ୍ଘ ପର୍ଯ୍ୟନ୍ତ। ଜଙ୍ଘ ଭିତର ପର୍ଯ୍ୟନ୍ତ ହେଇଛି ହଁ।
ଖରା ଦିନ ଯୋଉ ଗରମ ହଉଥିବ ଯୋଉ କଷ୍ଟ।
ହଁ ପା ଗରମ ହଉଛି ତାପରେ ଏସି ଆଣିଲେ ବା ଏସି ନ ଲଗେଇଲେ ସେ ରହିପାରିବନି ବୋଲି ତା ବାବା କହିଲି ଆଣ ଏ ସି ନହେଲେ ସ କେମିତି ରହିବ ସେଏଇନା ଦି ମାସେ ପୁରା ବେଡ଼ରେ। ଆଣିଲେ ଯେମିତି ହେଇ ଚାଲିଛି ସବୁବେଳେ ତାର ଶୋଇଛି ଆଉ। ସେଇ ଫୋନ ଟି ଦେଖୁଛି ଆଉ କଣ କରିବ।
ହଁ ଆଉ ଆଜି କଣ ରୋଷେଇ କରୁଛ?
ଆଜି ମାଛ ମାଛ ତରକାରୀ ହେଇଛି ଆଉ ପୋଟଳ ଆଳୁ ଭଜା। ଆଉ ଏଇ ଯୋଉ ଲୁଣି ଯେ ପୁଆ ଥିଲା ସେଆକୁ ବୋଉ କହିଲେ ବନେଇ ଦେଏ ତାକୁ ମୁଁ ଖାଇବି। ଆଉ ତମର?
ଆମର ସେଇ ମାଛ ହେଇଛି ଆଉ
ହଁ ଆଜି ତ ବାର ଅଛି ଶୁକ୍ରବାର ବୁଧବାର ଦିଟା ବାରରେ ଖାଉଛୁ। ଆଉ ତ ରବିବାରେ ଖାଉନୁ ଆମର କେହି। ଆମେ ତ ମୁଁ ଖାଏନି ଆମ ବୋଉ ଖାଆନ୍ତିନି ଆଉ ସମସ୍ତେ ଖାଇବେ। ଏଇପୁଅ ଟା ଜମା ମାଛ ଖାଉନି ସେ ତାର ଅଣ୍ଡା ଫଣ୍ଡା ହେଲେ ଖାଉଛି ଚିକେନ ଖାଇବ ନହେଲେ ମଟନ ଖାଇବ ଚିଙ୍ଗୁଡ଼ି ଖାଇବ ମାଛର ଆଉ ଏଇଟା ମାଛ ରୋହି ରୋହି ମାଛ ଖାଉନି ତାପାଇଁ ଜଣେ ହଇରାଣ ହଉଛି।
ଛୁଆ ଆଜିକାଲି ଆଉ କଣ ମାଛ ଖାଇବାକୁ ଭଲପାଉଛନ୍ତି ଚି ଚିକେନ ଫିକେନ ଟିକେ ହେଲେ ଇଏ ହେଲେ ଟିକେ ଖୁସି ତାଙ୍କ ମନ।
ଆଗେ ଛୋଟ ବେଳେ ଖାଉଥିଲା ଏଇନା କଣ ହେଇଛି ତାର ମାଛ ଖାଉନି କଣ୍ଟା ପାଇଁ କି କଣ ପାଇଁ ଖାଲି ଚିକେନ ଖୋଜୁଚି ଏଇନା କହୁଥିଲା କଣ କରିଚୁ ଆଜି ମଟନ୍ ମୁଁ କହିନି କି ମଟନ ମାଛ କରିଛି ପା। ଏ ବୋଉ ଦି ଜଣ ଖାଇବେନି କି ମାଛ ଛଡା ଆଉ କିଛି ଖାଇବେନି। ଆଜି ସେଇଥିପାଇଁ ମାଛ। ଆ ତାଙ୍କ ଯୋଗୁ ଆଉ ମାଛ କରିବୁ ନା ନହିଁ। ଗୋଟେ ବାରରେ ମାଛ ଗୋଟେ ବାରରେ ଚିକେନ ହଉଛି।
ହୁଁ ହୁଁ।
ଇଏ ହଉଛି ପଢିଲାଣି ପୁଅ ନା? ପୁଅ ପୁଅ ପଢିଲାଣିି ହଁ। ହଁ ଆଉ ଏଇନା କଣ ସବୁ ବିଲରେ ଚାଷ ହଉଛି?
ନାଁ ମ ଏଇ ପାଣି ଫାଣି ତ ଏଇଖିଣା ଅସ୍ ସୁବିଧା ଏ ଯୋଉ ଖରା ଗରମକୁ ଆମ ନଈରୁ ତ ପାଣି ହିଁ ଶୁକିଗଲାଣି।
ହଁ ଫୋନ୍ ଆଉ ହଁ।
ନଈରୁ ତ ପାଣି ଶୁକିଗଲାଣି ଏ ବର୍
ଏଇ ବର୍ଷା ଏ ବର୍ଷ ହବନେଇ ବୋଲି କହୁଚନ୍ତି ସମସ୍ତେ। କହୁଚନ୍ତି କଣ ବର୍ଷା ହବନେଇ ଭୁଇଁ ଫାଟିବ।
ହଁ ଆମର ଯୋଉ ପାଣି ଅସୁବିଧା ଦେଇ ବିଶ୍ୱାସ କରିବନି ଟିବଲରୁ ହିଁ ପାଣି ଭାରୁନେଇ। ଯୋଉ କଷ୍ଟ ହଉଚି ମାଡ଼ି ମାଡି଼କି କବୁ ହାତ ବିନ୍ଧୁଚି।
ଆ ପାଣି ଭାରୁନି ପାଣି ଟିକେ ପୁରଉଥୁବ ତାପରେ ମାଡ଼ି ମାଡ଼ି ଖସି ଯାଉଥୁବ ପୁରା ଟିଅଲ।
ହଁ ବା ଖସି ଯାଉଚି ହାତ ଫାତ ବିନ୍ଧୁଚି ଯୋଉ।
ନଈରେ ପାଣି ନାହିଁ କି ଏବେ?
ନାଁ ନଈ ବା ହେଇ ଶୁକିଗଲାଣି ବାଲି ପଡି଼ଗଲାଇଁ ପୁରା କୁଜିବରକୁ ପୁରା ଆଉ ଅଳ୍ପ ବାଟ ମାନେ ରହିଚି ଯେ ଲୋକ ଚାହିଁବେ ବି ପହଁରିକି ଗୋଟେ ମିଣ୍ଟିରେ ପହଞ୍ଚିଯିବେ।
ପ ମଝିରେ ଖାଲି ଟିକେ ଧାରେ ପାଣି ଯାଇଥିବ।
ଏଁ ହଁ।
ହଁ ହଁ ସେ ପାଣି ଶୁକିଯାଇଚି ଏ ଖରା ଦିନେ ଶୁଖିଯାଏ ଆଉ। ତାପରେ ତମ ଟିୱଲଟା ସେଇ ନଈ ଝର ତ ସେଇଥିପାଇଁ ପାଣି ଆସୁନି ଆଉ।
ହଁ।
ହୁଁ ତମର ୱାଇଫାଇ ଲଗେଇଚ କି?
ନାଁ ନାଁ ଆମର ଲାଗିନି।
ଆଉ ଝିଅ କଲେ ନାଁ ଝିଅ କ ମୁଁ କଇଲି ହଉଚି ଏମିତି କଁ ତା ଯଉ ଆସିଚି ସୁବ୍ରତ ଘଡ଼େଇ ସେଟା ପ୍ରକାଶ ଘଡ଼େଇ କଲା ନାଁ ଏଟା ହଉଚି ତାଙ୍କର ୱାଇଫାଇ ଯଦି କରିଥିବେ ସେଥିପାଇଁ ଆସୁଚି ଯଦି ତାଙ୍କ ନାଁ। ମୁଁ ଅନ ତାଙ୍କ ନାଁରେ ବୋଧେ ସିମି ଆଣିଚନ୍ତି ସେ।
ସିମ୍ ଆଣିଚନ୍ତି ତାଙ୍କ ନାଁରେ ମୋ ତ ନୂଆ ଫୋନ ଆଣିଥିଲି ତାଙ୍କ ନାଁରେ ଆଜ୍ଞା ଆ ଇଏ ଟ୍ରୁ କଲ୍ ଆସିବ ଯାହା ନାଁରେ ସିମ୍ ଥିବ ତା ନାଁରେ ଆସ୍ ଆଜ୍ଞା।
ହଁ ହଁ ହଁ ଆଉ ସଖାଳୁ କଁ ଖାଇଚ?
ମୁଁ ଏଇ ରୁଟି ହରିଆ କରିଥିଲି ଖାଇଚି।
ହଁ ପୁଣି ଭାତ ଖାଇବ ଏଇ ଆ ଯାଇଚନ୍ତି ବାପା ବିଲକୁ?
ବାପା ଗାଧେଇ ଖାଉଥିଲେ ଏବେ ହେଇ ଖାଇବାକୁ ଦେଇଚି ଖାଉଥିଲେ। ଖାଇ ସାଇଲେଣି।
ହଁ ତାପରେ ତମେ ସବୁ ଖାଇବ ଆଉ ଗୋଟେ ସାଢ଼େ ଗୋଟେ ବେଳୁକୁ ଆଉ। ହୁଁ ହଁ ତାପରେ ଶୋଉଥୁବ ଟିକେ ଦିଟା ତିନିଟା
ଖାଳ ଖାଇ ଶୋଇଚନ୍ତି ଆମେ ଖାଇଥିଲୁ ଖାଇନୁ ଖାଇବୁ ଆଉ।
ହଁ ହଁ।
ହଁ ମୁଁ ଗରମ ହଉଚି ଶୋଉଚୁ ଏଇ ବସଚୁ। ନାଁ ଦେଇ ଯାଇଥିଲି ଏପ୍ରିଲ୍ ନାଁ ନାଁ ଦେଇ ଏପ୍ରିଲ ମାସ ଅଳୁକୁ ଯାଇଥିଲି।
ହଁ।
ଆମ ଭଉଣୀର ଗୋଟେ ଝିଅ ହେଇଥିଲା ତାଙ୍କ ଏକୋଉଶିଆକୁ କହିଥିଲେ ଯାଇଥିଲି
ହଁ ଏଇନା ତ ଖରା ପ୍ରବଳ ହଉଚି ଗରମରେ କୁଆଡ଼େ ଯିବାକୁ ଇଚ୍ଛା ହଉଚି କି?
ଉଁ ନାଁ ଏଇ ଯୋଉ ଗରମ ହଉଚି। ଆଉ ନନା କୁଆଡେ ଯାଇଚନ୍ତି?
ବନ ଦଉଥିବ।
ହଁ।
ହଁ ନଈକୂଳ ଘର ପବନ ଦଉଥିବ ଟିକେ।
ନା ମ ଦେଇ ନଈ ରାସ୍ତା ଉଞ୍ଚାକୁ ପବନ ଟା ଟୋଟାଲ ଆମ ଘରକୁ ହିଁ ଆସୁ ଶୁନି ଯଦି ବର୍ଷା ପବନ ଉଠଉଚି ଏପଟ ସାଇଡ କୁ ବାଡଉ ହଁ।
ହଁ ବନ୍ଧ ରହିଯାଉଚି ଏପଟ ଉଚ୍ଚା। ଆ ଏପଟ ସାଇଟ୍ ସବୁ ଘର ଉରା ରହି ଯାଉଚି।
ହଁ।
ସେଇ ପାଇଁ ପବନ କାଟୁନି ଆଉ, ବନ୍ଧ ଉପରକୁ ଯାଉଚ ନା?
ହଁ ବନ୍ଧ ଉପରକୁ ଏଇ ତିନିଟା ଚାରିଟା ବେଳେ ଯାଉ ଏଇ ଯଉ ଅତ୍ୟଧିକ ଗରମ ହେଲେ ଯାଇ ବୁଲି ଆସୁ।
ହଁ ସେଇଟା ଘରକୁ ତ ଲାଗିଚି ଆଉ, ଉଁ ଯାଇଥିଲି ଥରେ ଆଉ ଜଙ୍କ ସାଙ୍ଗରେ ବୁଲିବାକୁ ଫାଷ୍ଟ ଥରିଯାଏ। ନା ନା ବାହାଘର ହେଇଥିଲା ଆ ଆ ଚେ ବୁଲି ଯାଇଥିଲୁ ବା। ଫାଷ୍ଟ ବୁଲିବାକୁ ଭାଉଜ ଜଉ ଯାଇଥିଲେ ପହିଲୁ ରଜ ଦିନ ଯାଇଥିଲେ। ସେଇଦିନ ତ ଆମେ ସବୁ ବାହାରକୁ ଯାଇଥିନୁ ଥିଲୁ ଘରେ ଦି ଅଲଦେ ର ମୋର ଦି ଜଣ ଆକ ଯାଇଥିଲୁ। ନନା ସାଙ୍ଗରେ ବା ନନା ବାଉଜ ଆମେ ଦି ଜଣ ଦି ଭଉଣୀ ବର୍ଷା ଢାଳୁ ଥୁ ଲା ଗଲୁ ସେ ଦିନ ସାରା ବର୍ଷା ପୁଣି ଫେରିଲୁ ବି ସେଇ ବର୍ଷାରେ। ମାନେ ଟିକେ ବି ପାଞ୍ଚ ମିନିଟ୍ ବି ପାଗ ହେଇନି ସେଦିନ ଏତେ ବର୍ଷା। ସେଇ ଖଞ୍ଜାରେ ସମସ୍ତେ ଙ୍କ ଘର ଖାଲି ଟିକେ ବୁଲି ଆସିନୁ ସେଇ ମେଘ ଭୟରେ ନହେଲେ ନାହିଁ କୁଆଡେ ଆଉ ବାହାରିନୁ। ସେତେବେଳେ ତମ ଏପଟ ଘର ବି ହେଇନଥିଲା ଅଧା ଅଧା ହେଇଥିଲା। ହଁ ଏ ଗୁହାଳ ଟା ଥିଲା ଏଠି ବନ୍ଧ ତଳେ ସେଠି ରୋଷେଇ ବୋଷେଇ କରୁଥିଲେ। ଆଉ ବର୍ଷାରେ ଆମେ କୁଆଡେ ଯା ସେଇ ଯି ଯାଇଥିନୁ ବୁଲିବାକୁ ଆଉ।
ହୁଁ ହୁଁ ନନା କୁଆଡେ ଯାଇଚନ୍ତି?
ଏ ନନା ହେଇ ଯାଇଚନ୍ତି ତାଙ୍କର ଏଇଠି କଣ ରାସ୍ତା କାମ ହଉଚି କଣ୍ଟ୍ରାକ୍ଟ କରିଚନ୍ତି। ସେଇଠି ଠିଆ ହଉଚନ୍ତି ସେ କଲେଜେ ରାସ୍ତାଟା ସେଇଠି କଲୋନୀରେ ଲୋକ କଉରା ସବୁ ନ ରହିଲା ବେଳକୁ ସେ କହୁଛନ୍ତି ଗାଡି ଧରିକି ପୁରେଇକି ବସ ହେରା ଏସବୁ ଏଇ ଯୋଉ ପ୍ୟାଚ୍ କାମ ସେରା କାମ ଗୁରା ସେ କଉଚନ୍ତି ବନ୍ଦ କଲେ ଦିନେ ସିନା ଗୋଟେ ଓଳି ବନ୍ଦ ନହଲେ ସେ ସେଟେ ହବ କେମତି ସେ ଲୋକ ଗୁରା ମାନୁନାହାନ୍ତି ଜମା କଉଚନ୍ତି ନା ଆମେ ଚଲେଇକି ଆମେ ଘରକୁ କିମତି ଯିବୁ ଏ ତା ଲେ ଘରକୁ ଯିବ ଏ ଭାଙ୍ଗିଯିବ ପା। କାଲି ସେମିତି ରହିଲେ ତିନିଟାରେ ଘରକୁ ଆଇଲେ ଅଢେଇଟାରେ। ଆଜି ପୁଣି ସେଇଠିକି ଯାଇଚନ୍ତି ସଖାଳୁ ଏଇ ବିଲ ଆଡେ ଯାଉଚନ୍ତି ତଳା ପଡିଚି। ତଳା ଉରା ଗାଈ ଖାଇଦବ ବୋଲି। ତ ବର୍ଷାରେ ହଉଚି ବର୍ଷା ହଉନି ନା ମତେ କହୁଥିଲେ ତଳା ସବୁ ମରିଗଲାଣି ମୁଁ କରିବି ଖରା ଏଇଠି ଚାରି ଦିନ ହେଲା ତ ଯେତେ ଜୋରରେ ହଉଚି ତିନି ଦିନ୍ ହେଲା।
ହଁ ପୁଅ ସ୍କୁଲ ଯାଇଚନ୍ତି ପା ମୁଣ୍ଡୁ ମାଳରେ ପଢୁଚନ୍ତି। ହ୍ୟାଲୋ।
ଆଇ ଏ ଦି ଭାଇ ହଁ କହ।
ମୁଁ କହିଲି ପୁଅ ମୁଣ୍ଡୁ ମାଳରେ ପଢୁଚିବା ବା ମୋ ଝିଅ ଆସିକି
ହ ନା ମୁ ମୁଣ୍ଡୁ ହଁ ମୁଣ୍ଡୁ ମାଳରେ ପଢୁଚି। ଝିଅ ଅପା ତଳ କ୍ଲାସ ଇଏ ତା ଉପର କ୍ଳାସ ହେଇଚି। ନବମ ସେ ଅଷ୍ଟମ ବୋଧେ ସେ ସାନ ଆଠାରୁ। ହଁ, ସେ ସେମିତି ପତଳା।
ହଁ, ପୁଅଝିଅ କୁହିବା।
ହଁ ଇଏ ପତଳା ଇଏ ବା ଖାଇବନି କିଛି ଖାଇବନି ପରିବା।
ମୁଁ ପୁଅ ଫଟୋରେ ଦେ ପୁଅ କୁ ଯା ଫଟୋ ଦେଖିଚି ଆଉ।
ହଁ ହଁ ହଁ ଲକ୍ଷ୍ମ ଯେମିତି ସୁକୁମାରିଆ ଖାଲି ଖାଇବୁ। ଝିଅ, ଯାଇଥିଲା ନା କଣ ଥରେ।
ଓହୋ।
ଝିଅ ଥରେ ଯାଇଥିଲା ନା କଣ ତମ ଘରକୁ।
ହଉ ହଉ ଦେଇ ରଖୁଚି ଆଁ।
ହଁ, ହଁ ଆଉ କରିବୁ ନା ଏବେ କଲ୍। ହାଲୋ।